ହଁ କୁହନ୍ତୁ।
କାଲି ମୋ କଥା ଆପଣ ସୁ ଆପଣଙ୍କୁ ଶୁଗା ଯାଉଚିଟି। ହୋଉ କୁହନ୍ତୁ ଏବେ ଆପଣ ଛାତରୁ ଆସିଲେ ନା କଣ?
ନା ନା ଅଛି ତଳେ ଆଉ ଛାତକୁ ଆଉ ଯାଇନି ଆଉ ଦି ମହଲା ନା କେତେ ଥର ଉ ସ୍କୁଲ୍ କୁ ଯାଉଥିବି ଆଉଥିବି
ଓହୋ ନା ଆପଣ କହିଲେ ତ ମାନେ ହବନି ବୋଲି ସେଥିପାଇଁ କହୁ
ନାଇଁ ଯଦି ଅଛି ବାଲ୍ କୁନି ଯଦି ବାଇ ଚାନ୍ସ ଶୁଣା ନ ଯାଇଥାନ୍ତା ନେ ତାହେଲେ ପୁଣି ପଳେଇ ଯାଇଥାନ୍ତି। ଦୌଡିକି, କିନ୍ତୁ ବାଲକୋନି ରେ ଶୁଣ ଯାଏ କିନ୍ତୁ ବେଳେ ବେଳେ ବାଲକୋନି ରେ ବି ଶୁଣା ଯାଏନି।
ଓହୋ। ମୁଁ ଆଉ ଟେ ସେ ମୁଁ ସାଢ ଛଆଟା ପରେ ହଉ ଯିବି ବୋଲି ତହଲେ ଆଉ ଗୋଟେ କଲ୍ କରିଦେବି ସେତେବେଳେ ପଚାରୁଚି କା ସମସ୍ତଙ୍କୁ। ସେଇଟେ ମୋ ସାଙ୍ଗ ଟା ହବ ତାକୁ ପଚାରିଲି କାମ ପାଇଁ ତ ତାଙ୍କୁ କାମ ପାଇଁ ପଚାରିଲି ଯେ ସିଏ କଣ କଲେ କି ସିଏ ତାଙ୍କ ତାଙ୍କ ପାଖରେ ହବନି ଆଚୁଆଲି ତାଙ୍କର ସଜେଇଛି।
ଓହୋ ଆଉ ଯାଇନ କି ଯୋଉ କହୁଥିଲ ମାର୍କେଟ ନା ଜିମ୍ ନା କୁଆଡେ ଯିବ ବୋଲି।
ଜିମ୍ ହଁ ଜିମ୍ ଜିମ୍ ଯିବିି ଆଉ ଟିକେ ପରେଜିବି ସେ ଭାବୁଛି। ସେ ମୁଁ ଯିବି ସେଇ ସାତଟା ପରେ ଯିବି। ମାନେ ସାତ ଛଅଟା ପରେ ଯିବି ଆଉ ଛଅଟା ଚାଳିଶ ଆଡକୁ ଆଉ ଏଇ ମାନେ ଏଇ କାମ ସରିଲା ପରେ ମୁଁ ଯିବି। ମାନେ କାମଟା ସଇ ଆଜ୍ଞା ସେଥିପାଇଁ ଯାଇନି ଯିବି ଆଉ।
ଆଚ୍ଛା, ଆଉ ଆଜି କଣ ବେଳାରେ ଖାଇବା ତ ହେଇଥିଲା ଯାହା।
ମୁଁ ତ କଲେଜେ ଥିଲି ଏବେ ଆସିଲି ଏବେ ଶୁଣିଲି ଆମର ସିଙ୍ଗିଡା ଯଉ ଆମର ଯଉ ସିଙ୍ଗିଡା ତ କୁହନ୍ତି ଆଉ ସିଙ୍ଗଡା ଯଉ ବରା ସିଙ୍ଗିଡା ତ ମୋର ସେମାନେ ମାନେ ମୁରି ମାନେ ବଡ ବଉ ଆସିଥିଲା ତ ଆମ ଘରକୁ ସକାଳେ ମୁଁ ନଥିଲି ସେ କଣ ନେଇକି ଆସିଥିଲା ସାଧା ଆଜି ସୋମବାର୍ ବୋଲିି ତାକୁ କଣ କଲି ନା ତାକୁ ଭାଙ୍ଗିକି ଗୋଟେ ବେଲା ରେ ପକେଇଦେଲି ସାତଟା ଖଣ୍ଡେ ସିଙ୍ଗିଡାକୁ ଭାଙ୍ଗିକି ଗୁଣ୍ଡ କରିକି ତା ଦେହରେ ପିଆଜ ତା ଦେହରେ ପିଆଜ କ-ଆଉ ଟମାଟୋ ପତ୍ର, ଲେମ୍ବୁ ଟିକେ ଚାଟ୍ ମସଲା ଆଉ ସେଉ ଟିକେ ପକେଇଦେଲି ଛଣା ସେଉ।
ହୁଁ।
ଖାଉଥିଲି ମିଶିକି ଦି ମାନେ ମୋ ଦିଦି ହେରିକା ଆଉ।
ସେତ ହେଇଗଲା ପୁରା ସମୋସା ଚାଟ୍ ନାଖେ ଆଉ ଏଠି ମିଳୁଚି ସେଥିରେ ଆଉ ଟିକେ ଦହି ଆଉ ଟିକେ ଘୁଗୁନି ପକ୍ ପକେଇ ଦଉଛନ୍ତି ଗ୍ରୀନ୍ ଚଟ୍ନୀ ଟିକେ ଆଗ ଥିଲା ପଚାଶ୍ ଟଙ୍କା ପ୍ଲେଟ୍ ଟା ଗୁଟିଏ ସିଙ୍ଗିଡା ବଡ ସିଙ୍ଗିଡା ଟି ଗୁଟିଏ ସିଙ୍ଗିଡା ନଉଥିଲେ ସନ୍-ସିଙ୍ଗିଡା ଚାଟ୍ ବନେଇ ଦଉଥିଲେ ପଚାଶ୍ ଟଙ୍କା ଆଉ ହେତିରେ ଡାଳିମ୍ବ ମୁଞ୍ଜି ଟିକେ
କିଛି
ଏବେ ସତୁରୀ ଟଙ୍କା କରିଦେଇଚନ୍ତି କିନ୍ତୁ ସେଇରା ଏତେ ଟେଷ୍ଟ୍। ସେଇଟା ଥରେ ଯେମିତି ହେଲେ ଘରେ ଯଦି ବନେଇ ପାରିବ ବନେଇ ପାରିବ ନହେଲେ ଦୋକାନ ହଉ ପଛେ ଥରେ
ଆଜି ବା ବନେଇଥିଲି ଆଜି ବା ବନେଇଥିଲି ଏବେ ଖାଇଲି ମୋ ଦିଦି ହେରିକା କହିଲେ ଭଲ ଲାଗୁଚି କ କଉଠୁ ଶିକିଲୁ କଣ କଲୁ ମତେ ସବୁ କହୁଥିଲେ। ସେ ପଚାରିଲେ କଣ କରୁଚୁ ବୋଲି ସେ ପ ପଚାରିଲେ କଣ କରୁଚୁ ବୋଲି ମୁଁ କିହିଲି ମୁଁ କଲେ କହିବି କାହାକୁ କହିଦେଲେ ଭଲ ଲାଗିବନି ନା ତା ସ୍ଵାଦ ଟା ତ ସ୍ଵାଦ ଟା ଆସିବନି।
ହଁ।
ସେଥିପାଇଁ କହିଲି ମୁଁ କଲେ ତାପରେ ତତେ କହିବି ଦେନ୍ ତାକୁ ତାପରେ କହିଲି ସେ ତାପରେ ଖାଇଲେ ଆଉ। ଭଲ ଲାଗୁଚି ମୁଁ ଖାଇକି ଜଷ୍ଟ୍ କାମ ସାରି ବାହାରକୁ ଆସିଲି ତ ସମସ୍ତଙ୍କୁ ପଚାରିଲି ଆମ ପାଇଁ କେହି ରାଜି ହେଲେନି।
ମୁଁ ବି ସେମିତି ଏଠୁ ଯଉ ମ ଆଣେ ଇଏ ମାନେ ଧରିକି ଆସିବି ସମୋ ଟାଟ୍ ଧରିକି ଆସେ ବେଳେ ବେଳେ କଣ ନା ଅଫ-ଅନଲାଇନ୍ ଜାଣିଥିବ ତ କଉ ୱେବସାଇଟ୍ ଖାଇବା ଡେଲିଭରି କରେ। ସେଇଥିରେ ମଗେଇବି ସେଇଥିରେ ଅଧିକାଂଶ ଅଫର୍ ଦିଏ ଅଫର୍ ମଗେଇକିନା ମଗେଇବି ସେଥିରେ ଏକ୍ସଟ୍ରା ସମ୍-ଆଉ ସିଙ୍ଗିଡା ଦିଟା ଦେଇଦବ ତିରିଶ ଟଙ୍କା ନିଏ କହିବି କି ସମୋସା ଚାଟ୍ ଦବୁ ପୁରା ଡବାଟା ଯଉ ପ୍ଲାଷ୍ଟିକ୍ ଡବା ଭିତରେ ଦିଏ ନା ଡବାଟା ଦିଏ ପୁରା ସବୁ ତମକୁ ଆରାମ୍ ସେ ଦିଟା ହେଇଯିବ ଆଉ ମା ଝିଅକୁ ତ ଆମର ହେଇଯିବ କାଇଁ ଆଉ ଏକ୍ସଟ୍ରା ଖର୍ଚ୍ଚ କରିକି ଆହୁରି ଗୋଟେ ମଗେଇବି। କିନ୍ତୁ ସେ ଗୋଟେ ଆଣିକି ସେ ଗୋଟେ ଭିତରେ ତା ଯଉ ତର୍ କାରୀ ପତ୍ର ସରିଯାଏ ଆଉ ଦିଟା ପାଇଁ ଆଉ ସେ ତରକାରୀ ବଞ୍ଚେନି ମାନେ ସେଟା ଏତେ ଟେଷ୍ଟ୍ ଖଟା ଖଟା ଲାଗେ ନା ଦହି ପକାଥାଏ ଏ ସବୁ ଚଟଣି ଥାଏ। ଉଁ- ସେଣୁ ଶୁଖା ଖାଇଦଉ ତାପରେ ପୁଣି ନିଜେ ଯାଇକି ସେଠୁ ପୁରା ନିଜେ ଥରେ ଯାଇକି ଖୁଲା ଜାଗାରେ ସେ ସବୁ ତାଙ୍କର ଖୋଲିଚନ୍ତି ମାନେ ଖାଇ ହବ ବାହାରେ ସେଠେ ଯାଇକି ହେଟୁ ଖାଇବୁ। ଏମିତି ଟ୍ୟୁସନ୍ ଛାଡିଯିବି ଯେତେବେଳେ ମନ ହବ ଟିକେ ପଳେଇବୁ ମା ଝିଅ ପଳେଇବୁ ସେଇଠେ ଏଁ ସବ୍ ସବୁ ଗୋଟେ ଜିନିଷରୁ ଦିଟା କେବେ ସମୋସା ଚା ମୁଁ ଦିଟା କେବେ ପ୍ଲେଟ ମଗାଏନି ଗୋଟଏ ମଗେଇବି କାରଣ ଦି ଜଣ ଯାକ ହାଫ ହା୍ଫ୍ ଖାଇଦବୁ ନା। ତା ବଦଳରେ ଆଉ କଣ କିଛି ମଗେଇଦେବି ଯେମିତି କଚୁରୀ ଚାଟ ଅଛି ତ ଗୁଡ୍ଡୁ ବି ସେଇ ଏକା ଦି ଜଣ ଯାକ ପଇସାରେ ଦିଟା ଜିନିଷ ଆମେ
ଆଜ୍ଞା, ଆଜ୍ଞା, ଆପଣ ସେଇ ଯୋଉ ମୋର ବୋଧେ ମିତ୍ର ସହିତ ଆପଣ କଥା ହୁଅନ୍ତି ବେଳେବେଳେ।
କଣ କହିଲେ?
ଆପଣ ଯୋଉ କାଲି ଯାହା ଆପଣ କାଲି ଯାହା କଥା କହୁଥିଲେ ମତେ ଯୋଉ ମିତ୍ରଙ୍କ ନାଁ ମିତ୍ର।
ମିଶ୍ର?
ହୁଁ ହୁଁ, ମାନେ ମୋର ମିତ୍ର ଆପଣ ଯାହା ଖାଲି ତା ମାନେ ଆପଣ ଯୋଉ କାଲି କହୁଥିଲେ, ଆପଣ ବୋଧେ ତାଙ୍କ ସହିତ ବି କାମ କରନ୍ତି।
ହଁ ତାଙ୍କ ସହିତ କାମ କରେ, ତ ସେ ତ ଆଉ କାମ କରୁନାହାନ୍ତି ନା। କଣ, ମୁଁ ତାଙ୍କ ସହିତ ବି ତାଙ୍କ ସହିତ ମୁଁ ଆଉ ଜଣେ ସାଙ୍ଗ ବି କାମ କରୁଛନ୍ତି ସିଏ ସାଙ୍ଗ କହିଲେ କି ତାଙ୍କର ସେ ସବୁ କାମ କରି ଆଉ ଗୋଟେ ନୂ ତାଙ୍କୁ କାମ ଆସିଗଲାଣି।
ହଁ ହଁ ସେଇ କାମଟା ଆସ୍ ଆସିଗଲାଣି ସେଇଟା ଆସିବ ସେଇଟା ଆସିବ ମାନେ ଆ-ଆମ ସେଇଟା ଆସିବ ମାନେ ଆ-ଆ ଏହି ଏ ଏହି କାମ ପରେ ସେଇ କାମଟି ଆସିବ ତ ତାର ଗୋଟେ ପରୀକ୍ଷା ବି ଅଛି, ସେଇଟାକୁ ଆପଣ ଉତ୍ତୀର୍ଣ୍ଣ କଲେ ଦେନ୍ ଆଗକୁ ଯିବେ।
ଆଚ୍ଛା ସେଟା ମତେ ପରେ କହିବ ଆଉ କଣ। ସେଟା ଭଲସେ ପ୍ରାଞ୍ଜଳ ଭାବରେ ମତେ ପରେ ଟିକେ ବତେଇ ଦବ କେମିତି କଣ କରାଯାଏ।
ଆଜ୍ଞା ଆଜ୍ଞା, ମୁଁ ଆଜ୍ଞା ମୁଁ ତ ସେ ବିଷୟରେ ଜାଣିନି କିଛି। ଆପଣ ନହେଲେ ମୁଁ ସେ ମିସ୍ତ୍ରୀଙ୍କୁ ପଚାରି ଦେଇ ପାରିବି ସେ ଆପଣଙ୍କୁ କହିପାରିବେ।
ହଁ ସେ ତ ବ୍ୟସ୍ତ ଥିବେ କଣ ବୋଲି ମୁଁ ବି ତାଙ୍କୁ ଆଉ କହୁ ସରିଲା ପରେ ଆଉ କିଏ କାହାକୁ ମୁଁ ତ ଏମିତି ଯା ହେଲେ ଦଶ ବାର ଜଣଙ୍କର କଲ୍ ଆଉ ହ୍ୱାଟସଆପରେ ନମ୍ବର ସବୁ ଗୁରା ସେଭ୍ କରି ଦେଇଥିବି କେ ୱାନ୍ କେ ଟୁ କେ ଥ୍ରୀ ତାପରେ ସବୁ ସରିଲା କଲ୍ ସରିଲେ
ଆଜ୍ଞା, ବୁଝିଲି। ଆଜ୍ଞା, ମତେ ସେ ମିତ୍ର ଆପଣ ଆଜ୍ଞା କୁହନ୍ତୁ, ମତେ ସେ ମୋ ମିତ୍ର ଟିକେ ଆପଣଙ୍କ ସାଙ୍ଗ ମାନେ, ମାନେ ମୋର ସେ ମିତ୍ରଟି ଆପଣ ମାନେ ଏଇ ଆମ ପାଇଁ କହିଲା। ତ ଆପଣଙ୍କ ସହ କାମ କରି ମତେ ସେ କହିଲେ ତ ମୁଁ ଭାବିଲି କି ହଉ କରିଦବା ଆଉ ତାପରେ ସେ ମତେ ଆପଣଙ୍କ ବିଷୟରେ କହିଲେ କି ଏଇ କାମରେ ମୁଁ ଜଣଙ୍କ ମାନେ ମୁଁ ଜଣଙ୍କ ସେ କାମ କରୁଛି ତାପରେ ମୁଁ କହିଲି ଆଉ
ହୁଁ ହୁଁ।
ତାପରେ ବି ଏହି କାମର ଖାଲି ମାନେ ସବୁମାନେ ମାନେ ସବୁମାନେ ସବୁମାନେ ମହିଳାମାନେ ଅଛନ୍ତି ନା।
ବହୁତ ସବୁ ମହିଳା ପୁ ମୁଁ ବି ପୁଅପି ପ୍ରଥମେ ସେ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି ମୁଁ କହିଲି କଥା ହେବି ନା ନାଇଁ ମୁଁ କହିଲି ହଁ ମ ଛୋ ଛୋଟ ପିଲାଟା ଛୋଟ ଭାଇ ପରିକା ତ ଦେଖା ଯାଉଛି କଲେଜ ପିଲା।
ହ
ଛୋଟ ଭାଇ ଆମର କହୁ ଏତେ ବହୁତ ସାନ ହେଇଥିବ କଣ କିଏ।
ଆଜ୍ଞା ମୁଁ ବହୁତ ସାନ ହେବି ଆପଣଙ୍କଠୁ, ମୁଁ ଆପଣଙ୍କୁ ମୁଁ ଆପଣଙ୍କଠୁ ମୁଁ ଆପଣଙ୍କଠୁ ପନ୍ ପନ୍ଦର ବର୍ଷ ସାନ ହେବି।
ପନ୍ଦର ବର୍ଷ?
ଆପଣଙ୍କୁ ତେତିଶ ଟି?
ତମର କେତେ କହିଲ ମାନେ ଜନ୍ମ ଇଏ ଇୟର କେତେ? ଏ ଭଗବାନ ମୁଁ ଏଥିରେ ନବମ ପଢୁଥିଲି। ନବମ ପଢୁଥିଲି ଦୁଇ ହଜାର ଆଠରେ ମୋର ଦଶମ ପରୀକ୍ଷା ଦେଇଥିଲି।
ଓହୋ ମୋର ସାତରେ ଜନ୍ମ ଆଉ ମୋ ସେ ଯୋଉ ମାନେ ସେମାନଙ୍କର ଆଠରେ ସେ ଆପଣଙ୍କଠୁ ଷୋଳ ବର୍ଷ ସାନ ମୁଁ ପନ୍ଦର ବର୍ଷ।
ହଁ ହଁ ତାପରେ ତ ଦୁଇ ହଜାର ଆଠ ସେ ଦଶମ ଦେଲି ଦୁଇ ହଜାର ଦଶ ଟି ପ୍ଲସ ଟୁ ଦଉଥିଲି ପରୀକ୍ଷା ତାପରେ ବାହାଘର ହେଲା ଆଉ। ଆଉ ତାପରେ ସେଇଟା ଭାବିକି ଆଉ ଅ ମୋ ସାଙ୍ଗ ବି ଆଉ ଜଣେ ତାଙ୍କ ମିତ୍ରକ ଦେଇଥିଲେ ନମ୍ବର, ସେ ମୁଁ କ ସିଏ ବି କଥା ହେଇବେ ନା ସେ ମୋବ ସାନ ଭାଇ ପରିକା କଥା ହେଇଯା ମୁଁ କହିଲି ହଁ। ଚାଲ ସେ ତ ଭାଇ ପରିକା କଣ ହେଇଗଲା ଛୋଟ ପିଲା ଟା। ତାପରେ ତା ତାକୁ ଯେତେବେଳେ ତମ୍ କହିବି କଥା ହେବା ପାଇଁ ତମ ସହିତ କଣ ମତେ ପଚାଛି ଆଲୋ ସେ ପୁଅ ନା ଅଣ୍ଡିରାଟା? ମୁଁ କହିଲି ପୁଅ ମାନେ ତ ଅଣ୍ଡିରା। ମୁଁ କହିଲି ପୁଅ କଣ ଅଣ୍ଡିରା କଣ? କହିଲା ନାଇଁ ନାଇଁ ଏଇଟା ବଡ ପିଲା ନାଇଁ? ମୁଁ କହିଲି ନାଇଁ ଛୋଟ କଲେଜ ପିଲା ଗୁଡା ଅଛନ୍ତି ଆଉ ଏମିତି ବଡ ବଡ ପିଲା ନୁହଁନ୍ତି ଲୋକ ନୁହଁନ୍ତି ଯେ ତୁ ଡରେନି ଏମିତି କି କଣ କହିବ କି।
ଆଜ୍ଞା ମୁଁ ଦେଖିଲି କି ମୁଁ ଦେଖିଲି ଆ ଚ୍ୟେଲି ମାନେ ଗୋଟେ ଗୋଷ୍ଠୀରେ ସବୁ ସମସ୍ତେ ମହିଳା ମାନେ ହିଁ ଅଛନ୍ତି। ମୁଁ ଆଜି ଦେଖୁଥିଲି ମାନେ ଅଳପ ମାନେ ସେଇ ଛଅ ସାତଟା ଖଣ୍ଡେ ହେବେ ମାନେ ପୁରୁଷ ପିଲା ବାକି ସବୁ ମହିଳା ମାନେ ଅଛନ୍ତି।
ହଁ ସମୟ କାହିଁ? ପୁଅ ପିଲାଙ୍କୁ ସମୟ ଯଦି କଲେଜ ପିଲା ହେଲେ ତାଙ୍କୁ ସମୟ। ଆମେ ହେଲୁ କଣ ଘରଣୀ, ଆମକୁ ସମୟ ସବୁବେଳେ ମିଳିଯିବ। ତେଣୁ ସେଇମାନେ ହିଁ ବେଶି ରୁହନ୍ତି ସେ ସବୁ ଇଏ ନାଇଁ ଆଉ। ଆମର ଆଉ କାମ କଣ? ଘର କାମ କଲୁ, ଏଇ ଟିକେ ଏବେ ପୁରା ସ୍ଵାମୀ ଗଲେ ତାଙ୍କୁ ଚାହା ପାଣି ଟିକେ ଦେଲି। ସେ ତାଙ୍କ ଅଫିସ୍ ପଳେଇଲେ। ତାପରେ ଝିଅ ଧନ ସାଢେ ସାତ ଆଠ ଟିକେ ଆସିବ ତା ପାଇଁ କଣ ଟିଫନ୍ ବନେଇଦେବି କି, ଏକାଥରେ ରାତି ଖାଇବା ବି ବନେଇଦେବି। ସରିଯିବ। ସେ ତା ର ପାଠ ପଢା ଷ୍ଟାର୍ଟ ହେଇଯିବ। ସରିଲା ଆଉ କଣ? କହିବ ସେ ପୁରା ଫ୍ରି ହେଇଯିବ। ତେଣୁ ହେଇ ଟାଇମ ଟା ଯଦି କଣ କାମ ପାଇଁ ଆମର ବ୍ୟବହାର ଆମେ କରିପାରୁଛୁ ସେଇଟା ଭଲ ନା ଆଉ।
ସତ କଥା।
ଏମିତିରେ କଣ ମୋବାଇଲ ଦେଖି ଦେଖି ଦିନ ସାରା ମୁଣ୍ଡ ପଛପଟକ ମୁଣ୍ଡ ଆ ଗ ପଟ ମୁଣ୍ଡ କଣ ନ ପିନ୍ଧୁଛି? ତା ଅପେକ୍ଷା ଯେତେ କମ ଦେଖିବା। ସେଇ ଯୋଉ ପିନ୍ଧିଲା ବେଳେ ତ ମୁଁ ଟିଭି ରିଚାର୍ଜ ଟିଭିରେ ଦେଖିଲେ ଏତେ ଖରାପ ହବନି। ଫୋନ ଟା ପୁରା ପାଖ ଆଖି ପାଖରେ ଦେଖୁଛନ୍ତି ନା।
ଆଜ୍ଞା।
ତେଣୁ ସେ ଟିଭି ଦେଖିବା ଟା ସବୁଠୁ ଭଲ। ଫୋନ
ଆଜ୍ଞା। ସତ କଥା ଏଇଟା ସତ କଥା। ମୁଁ ତ ଏଇ କାମ ପାଇଁ, ମୁଁ ତ ଏଇ କାମ ପାଇଁ ମାନେ ଏମିତି ବହୁତ ବହୁତ ଜଣ ସହ କାମ କରିଛି। ଯାହାକୁ ମୁଁ ଥରେ ଥରେ ସେ କାମ କରିଛି କୁ ସବୁବେଳେ କହିଛିକି ମୁଁ କ କରିବାକୁ ଏମିତି ମୁଁ ଜାଣିନ ସମସ୍ତଙ୍କ ପାଇଁ କାହାକୁ କହିଦେବି ତମ ପାଇଁ ଯାହାସ ଯାହାସ ଯାହା ତ ଯାହା ସହିତ ଥରେ ଥରେ କାମ କଲି ତାଙ୍କୁ ସବୁବେଳେ ପଚାରିଛି କାମ ପାଇଁ। ମୋର ଭଲ ମାନେ ମାନେ
ହୁ ନୂଆ ଲୋକଙ୍କ ସହିତ ମିଶା ମୁଁ ବି ସେମିତି ନୂଆ ଲୋକ ସହିତ ମିଶେ ଏମିତି ତମ ସହିତୋନ କଥାଛି କିନ୍ତୁମେ ଦେଖା ହବ ବୋଲି ମୁ ଚହ୍ିାରିହ୍ନିାରି ଚିହ୍ିଲେ ମୁଁ ଏମତି ସା ପଳେଇ ମାନେ ନଚିହ୍ନିଲା ନେକେ କଥା ହେଇପାରିବ ମୁଁ ସାମ୍ନାରେ ଲୋକ ସହିତ କଥା ହେଇପାରେନି।
ଆପଣଙ୍କ ଡି ପି ଶୋକକ୍ଛି କି ହ୍ୱାଟ୍ସଆପ ରେ
ହଁ ସେ ଡିପି ସପ୍ କଲା ଏମି କ ନାଇଁ ଛୋଟ ପିଲା କଲେଜ ପିଲାଟି ସାନ ଭାଇ ପରି ତ କଥା ହେଇଯିବି କିଛି ପ୍ରୋବ୍ଲେମ୍ ନାହିଁ କିନ୍ତୁ ଯଦି ଅଙ୍କଲ ଅଙ୍କଲ ମାନେ କଣ ମୋ ସ୍ୱାମୀ ହିଯଦି ରହିଇଥାନ୍ତେ କି ସେଇ ଆଖପାଖ ଇଆ ତ ମୁଇଁ କଥା ହେଇ ନ ଯାଇ ବିଲକୁଲ।
ସତ କଥା ଏମିତି କିଏ କିଏ କିଏ କିଏ କଥାବେ କହିଲେ ତ ଏମିତି ବି ମାନେ ଆଜ୍ଞା। ଆମେ ସେ ଛୁଆ ମାନେ ଅଛୁ କଥା ହେଇଯାଉଛି ମତେ କାଲି ଜଣେ ମାନେ ମଜଣ କାଲି ମହିଳା ମାନେ ପଚାରିଲେକି ମୁଁ କଲ୍ କରିବି ମୁଁ ହଁ ମାରିଦେଲି। ସେ ବି ମାନେ ସେ ମୋରି ବୟସର କଥା ହେଥାନ୍ତି ତାପରେ ମୁଁ ତାଙ୍କ କ ସେ ଥିଲେ ମାନେ ପ୍ରଥମ ଦିନ କି ମୁଁ ତମ କ ମୁଁ ତମକୁ କାମ୍ କାହା କାମ କରିପାରିବି କି ନାହିଁ। ସେ ମନା କଲେ କହିଲେ ମୁଁ ସେଏ କହିଲେ କି ମୁଁ ଖାଲ କାମ କରିପାରିବି। ତ ତାଙ୍କୁ ପଚାରିଥିଲି ସେ କହ କାଲି ମତେ କଥା ହଉଥିଲେ ମୋ ସହିତ ଆଉ ମାନେ କାମ କରୁଥିଲେ ଆଉ।
ହଁ ହଁ ସେମିତି କିଛି ନା କେତେ ସମୟ ଏମିତି କଥା ଥା ହେଲେ ତାପରେ ତ ସମୟ ସେଇ ଦରେ ତ ବିତି ଯାଉଛି କେତେବେଳେ ଯାହାକୁ ଯାହା ସମୟ ମିଳିଲା ସେ
ଆଜ୍ଞା ସତ କଥା। ସେଥିପାଇଁ ଆଜ୍ଞା। ଏବେ ତ। ତ କାଲି ତ ରବିବାର ଥିଲା କାମ କାଲି ପୁରା ବ୍ୟସ୍ତ ଥିଲି ଆଜି ସୋମବାର ସେମାନେ କଲେଜ ସେମାନେ ଆସି ତମ ତୋ କଲେଜ ଷ୍ଟାପ୍ ମୁଁ ତ ଡେଲି ଯିବି।
କଲେଜ ଷ୍ଟାର୍ଟ ହେଇଗଲା ଆଉ କଣ କରିଵ।
ମୁଁ ତ ସରିଲାଣି ମଁ ତ କାମ ସରିଲାଣିଉ କଅଁ ଆଉ
ତମେମାନେ ହେଲେ କଲେଜ ର ମଜା ନଉଛ ଆମେ କିଛି ମଜା ନ ନେଇନୁ କୁଆଡେ ଯୋଉ ଘାସ ଫୁସର ଛୋଟିଆ ମୋଟିଆ ଘର ସିମେଟ ଘରରେ ଥିଲା ଦି ଚାରି ବଖରାଆ ଘରେ କଲେଜ ଯାଇିଥିଲୁ ସରିଲା।
କଲେଜରେ ଆଜ୍ଞା ହଉ ମୁଁ ଗୋଟେ କାମ ଅଛି ଆପଣଙ୍କୁ ପରେ ଆପଣଙ୍କ ଯୋଗାଯୋଗ କରୁଛି। ଆଜ୍ଞା ଆଜ୍ଞା।